ନମସ୍କାର କଣ କରୁଚୁ?
ଏଇ ଏପଟେ କଣ ବର୍ଷା ଉଠେଇଲାଣି ଟିକେ ବସିଛି ଖେଳିବାକୁ ବାହାରିି ଥିଲ ଯେ ବର୍ଷା ଫର୍ଷା ଉଠେଇଲାନି ଟିକେ ବସ
ହଁ ଆସୁନ ଭାନୁ ଭାଇ କ୍ୟାରାମ ଖେଳିବା ହଁ ଖେଳିବା ଆଉ।
ଭାନୁ ହଁ ଏପଟେ କଣ ଛାଇ ଫାଇ ଦେଇକି ପୁରା ବର୍ଷା ପାଗ ଦେଲାଣି ଗୋଳମାଳ ପୁରା।
ଓହୋ ଆଉ କଣ ତମର କଣ ଆଜି କ୍ରିକେଟ୍ ଖେଳ ଆଜି ହଉନି କଣ ମ?
କେଜାଣି କଣ ଆଜି ପିଲା କଣ ଖାଲି ଫୋନ୍ କରିଦଉଛନ୍ତି ଆସିବେ ଆସିବେ ଦେଖିଲା ବେଳକୁ ଆସୁ ନାହାଁନ୍ତି ଏମିତି ହଇରାଣ କରୁଛ
ଓହୋ କେମତି କଥା କି ହୁଁ ହୁଁ। ଆ ମୁଁ ଟିକେ ଯାଇଥାନ୍ତି ଆଜି ଗୋଟେ ଇଛାଟା ହଉଛି ଗୋଟେ କ୍ରିକେଟ୍ ଖେଳିବାକୁ ଗୋଟ ଆଜି ଗୋଟେ ନ ଡାକୁନ।
ବୁଝିପାରୁଛି ଯେ ତମ ଇଚ୍ଛା ହଉଛି ମୋର କଣ ଇଚ୍ଛା ହଉନି କି ଆ ପିଲା କେହି ଆସୁନାହାନ୍ତି ବ୍ୟାଟ୍ ନାହିଁ ବଲ ନାହିଁ ଖେଳିବ କଉଥିରେ?
କଣ କଉଛ?
ଆଁ?
ପିଲା କଣ ପିଲା?
ପିଲା କେହି ଆସିନାହାଁନ୍ତି ବା ଆଉ ଯିବ ଖେଳିବ କଣ। ଏଇ ପିଲା କୋଉ କୋଉ ଗୋପାଳ ଭାଇ ପହଞ୍ଚିଲେଣି ଆସିକି।।
ଓହୋ ଗୋପାଳାଇ ତ ସେ କଣ କହୁଥିଲ ବା ତାଙ୍କର କ ଛି ପାନ ଖଣ୍ଡେ
ହଁ କେଜାଣି ତାଙ୍କ କଥା ଠିକ୍ ନାହିଁ।
ଏ ଆସିଲା ସିଏ ଆମର କି ମଦଳିଆ ଲୋକ କି ସିଏ ତାଙ୍କ ଆସିବେ ଆଉ।
ହୁଁ ଅ।
ଉଁ ଇଏ ପିରା ନା ଘରିଆ ବୋଧେ ଆସିବେନି?
କେଜାଣି କଣ ପିରାନା ଭାଇ ତାଙ୍କ ଯାଇଥିବେ ମାଛ ଧରିବାକୁ।
ଓହୋ।
ହୁଁ ଆଉ ତମ ଘର ସବୁ ଭଲ ଅଛନ୍ତି ତମର?
ଘରେ ସବୁ ଭଲ ଅଛନ୍ତି ଯେ ମୁଁ ନିଜେ ଭଲ ନାହିଁ ଆଉ କଣ କରିବା କାହିଁକି? ଏ ଦିହ ହାତ ଟିକେ ଖରାପେ ଆଉ କଣ କରିବା ଏମତି ଝାଡା ବାନ୍ତି ଏମିତି ହଉଛି। କେତେବେଳେ କୋଉ ମୁହୂର୍ତ୍ତ ରେ ଚାଲିଯିବି ଟିକେ ଆସିବୁ। ମତେ ଟିକେ କାନ୍ଧ ଦବାକୁ ତୋଟେ ଆଉ।
ଏମିତି କଣ କହୁଛୁ ଝାଡ଼ା ବାନ୍ତି ଏଗୁଡ଼ା ସବୁ ନର୍ମାଲ ଜିନିଷ ହୁଏ।
ଆରେ ଭାଇ ନର୍ମାଲ ଜିନିଷ କଥା କହୁଛୁ ନର୍ମାଲ ସେତେବେଳେ ପର୍ଯ୍ୟନ୍ତ ନର୍ମାଲ ସେତେବେଳେ କିଛି ହବନି।
ହୁଁ।
ଡାକୁନ ଡାକୁନୁ ଆରେ ଅମୁଲୁ ଅମୁଲୁ ହୁଁ ଆରେ ଯିବା ଟିକେବା।
କୁଆଡେ?
ଯିବା ଟିକେ।
କୁଆଡ଼େ?
ମନେ ମନେ ଟିକେ ଡାକବା ଆମୁକୁ। ସେ ବୁଲିବାକୁ ଯିିବା ବା ପୁରୀ ଆଡକୁ ଯିବା ଟିକେ ବୁଲିବାକୁ ଭଲ ଲାଗୁନି ମନ ଟା ଭଲ ଲାଗୁନି ଅକଳିଆ ଲାଗୁଛି।
ମୁଁ ତ କହୁଛି ଯିବାକୁ ତମେ ତମର ତ ଅଫିସ୍ ଛୁଟି ମିଳୁନି ଆଜି ଯିବୁ କଣ? ତ ବସଛି ଯିଆକୁ।
ଆଉ ତମର ସେ ଯୋଉ ସାଙ୍ଗ ଘଟଣା କଣ ଆମର ଯୋଉ ଦିବ୍ୟାଂଶୁ।
ସିଏ କଣ ଦିବ୍ୟାଂଶୁ ଦିବ୍ୟାଂଶୁ ସେମାନେ ସବୁ କଣ ଗଲେଣି କୁଆଡେ।
ତାର ହେଇଚି କଣ?
ହୁଁ
ଦିବ୍ୟାଂଶୁର ହେଇଛି କଣ?
କେଜାଣି କଣ ତାର କଣ ବାତ ବାହରିଥିଲା ମଝିରେ ଫରେ କଣ ଆଜି ତମେ କଣ କହୁଥିଲ ପିଲା କେହି ଆସିବେନି ବେଟ। ପଡୁଥିଲା ପିଲା ଆଇଲେଣି ଆଉ। ବେଟ ବେଟ୍ ହାରିବ ତୁମେ।
କୋଉ କଥା କହୁଛୁ?
ନାଇଁ ଆଉ ଜଣେ କିଏ ଆସିଲାଣି ଖେଳାଳି।
ସେଥରେ କଣ ଅଛି ଆ ତୁ ଖେଳିଥାନ୍ତୁ କି ତୋର ଇଚ୍ଛା ଥିଲା।
ନାଇଁ ଯଦି ଆଜି ପିରାନା ବିିରା ଆଇଲେ ତାହେଲେ ତମେ ବେଟ ହାରିଲ
ହଁ ବେଟ ହାରିଲେ କଣ ହେଲା ସେଠୁ ଭାଇ ମୁଁ ଯୋଉ ଭଳି ଭାଇ କାଙ୍ଗାଳ ପରିସ୍ଥିତିରେ ଅଛି। ମୁଁ ବେଟ୍ ହାରିଲେ ବି ମୋର କିଛି ଅସୁବିଧା ନାହିଁ ବୁଝିଲୁ।
ହୁଁ
ମୁଁ କାଙ୍ଗାଳ ର ଚରମ ସୀମାରେ ମୁଁ ଅଛି।
ହୁଁ ହୁଁ
ଓହୋ
ହଉ ପଇସା ଆସିବ ଯିବ ଆ କାଙ୍ଗାଳ କଣ ହଉଛ ଆଉ।
ଆଉ ହୁଁ
ଆଉ ପଢ଼ାପଢ଼ି କେମତି କଣ ଚାଲିଛି?
ପଢାପଢି ଆମର ତ କଲେଜ ଦି ଦିନ ହେଲା ଖୋଲିଲା। କଲେଜ ବି ଦିନ ହେଲା ଖୋଲଆ ତାପରେ ପଢିବାକୁ ମାନେ କଲେଜ ତ ଖୋଲୁଛ କିନ୍ତୁ ଯିବାକୁ ଇଚ୍ଛା ହଉନି।
ଆଚ୍ଛା ଆଚ୍ଛା ଆଉ କେମିତି କଣ ଚାଲିଛି ସବୁ
କେମିତି କଣ ଚାଲିଛି କାଲି ତ ମୋ ସହିତ ଗୋଟେ ମୋଇଁ ମୋଇଁ ମୁଭମେଣ୍ଟ ହେଇଗଲା ଆଉ
କେମିତି?
କଣ କରିଆ ଚାହାନେ ବାଲେ ନେ ଧୋକା ଦେ ଦିଆ।
ଓହୋ ଗର୍ଲଫ୍ରେଣ୍ଡ ପଳେଇଲା।
ହଁ
ଗର୍ଲଫ୍ରେଣ୍ଡ ଛାଡ଼ିଦେଲା।
କଣ କହୁଛୁ ଆଁ
ମୁଁ କହିଲି ଗଲଫ୍ରେଣ୍ଡ ଛାଦିଦେଲା ଗଲଫ୍ରେଣ୍ଡ ଛାଡିଦଥିଲ ନା କଣ?
ନା ମ ସେଗୁଡା କଣ ମୋର ସେ ଆଲତୁ ଫାଲତୁ ଧନ୍ଦା ନାହିଁ।
ଆଉ
ଦୋସ୍ତ ନେ ଦୋସ୍ତକୁ ଧୋଖା ଦେ ଦିଆ।
ଓ ହଉ ସେମିତି ହୁଏ ଆଉ କଣ ମନଦୁଃଖ କରି କଣ ଲାଭ।
ଆଉ ମୁଁ କହୁଛି ମୋ ସାଙ୍ଗ ଅସିଥ ବୋଲି ଅଛି ଗୋଟେ ଯାଇଥିଲା ନନ୍ଦନ ହୁଁ
ବୁଇ ତମେ ଆମେ ଚାଲ ଯିଆ ନନ୍ଦନକାନନ।
ନନ୍ଦନକାନନ୍ଦନ ମୁଁ କହୁଛିି ସୋମୀ ସହିତ କଥା ହେଲେ ମାନେ ଟିକେଟ ଟା ଫ୍ରିରେ ବି ମିଳିଯାଇପାରେ। ତା ମାମୁଁ ଅଛି ନା ତା ଏରେ ନନ୍ଦନକାନନ କଣ ଆମ କଣ କଣ ଖାଇଯାଉଛେ ଖାଲି ଟିକେ ବୁିଲିବାକୁ ଯିବା ଆଉ ଟିକେଟ ଫିକେଟ କଣ ନୁହେ। ନା ଫୁଲ ମୋର ଗୋଟେ ସେ ଯୋଉ ମୋର ନଥିଲା କି ସହ ପଳେଇଥିଲେ। ନନ୍ଦନକାନନ ପଳେଇଚି? ଆରେ ବା ମାନିବାକୁ ପଡିବ ଆଉ, ତାହେଲେ ମୁଁ ଭାବୁଚି ମୁଁ ଭାବୁଚି ଚାଲୁନ ଯିବା।
ବଡ ପିଲା ଆସିବେ? ଚିକୁ କଣ କହୁଥିଲେ କଣ ଚିକୁ କହୁଚି କଣ ମନା କରିଛନ୍ତି ଗ୍ରୁପରେ ପୁଣି ଆସିବେ କଣ।
ନା-ନା।
ଚିକୁ ବା ମନା କରୁଚି, କେହି ମାନେ ଆସିବେନି ଆଜି। ହେ ସିଏ କଣ କହିବ। ଆସିବେନି କେହି?
ଆସିଲେ ଆସିବେ ଆଉ କଣ କରିଆ ଖେଳିଆ ନହେଲେ ଆମେ ଆମର କାମ କରିଆ ଆମର କାମ ଦାମ ଅଛି କାମ କରିଆ।
ଆରେ କଣ କିରେ ମୁଁ ନମ୍ବର୍ ଫମ୍ୱର୍ କିଛି ପାଉନି, ଆମେ କ୍ୟାରମ୍ ଖେଳିବା ପାଇଁ ନମ୍ବର୍ ଖୋଜୁଥେଲି ଦେଖିଲା ବେଳକୁ ପାଉନି।
ଉୁଁ ହୁଁ
ସେ ଭାନୁ ଭାଇନା ସେନ୍ତି ଡାକୁଛନ୍ତି ଯେ, ସେଟା ବି ମୋରେ କଣ ଆସୁନି।
ସିଏ ମତେ ଫୋନ୍ କରିଥିଲେ ଆସିବେ କହିଲେ ତାଙ୍କର କଣ ଆସିବେ।
କହିଲେ?
ହୁଁ ହ ହୁଁ।
ହାଲୋ। ଖେଳିଆକୁ ମୋ ଦେହଟା ଭଲ ନାହିଁ ଖେଳିଆକୁ କଣ ଯିବି।
ହଁ-ହଁ। ଆ ସବୁ ଦୀପକ ହାଇ ଦୀପ୍ତି ହାଇ ସବୁ ଖୋଜୁଚନ୍ତି ଖେଳିଆକୁ ଆସିବୁ ନା ଆଉ।
ଦୀପକ ହାଇ ଦୀପ୍ତି ହାଇ ଖେଳିଆକୁ ଡାକଚନ୍ତି, ତମେ କଣ ଗ୍ରୁପ୍ ରେ ଅଛ? ଦେଖେଇଲ କଣ ଲେଖଛନ୍ତି ସେ ଗ୍ରୁପ୍ ରେ, କାଇଁ ଦେଖେଇଲ ଗ୍ରୁପ୍ ଟା। ନୂଆ ଫୋନ୍ କିଣିଚ ନାଁ? ଆରେ ଯୋଉ ଏଇ ଆଙ୍କ ଆଉ ତାହେଲେ ତମେ ନାହଁ, ଗୋଟେ ନୂଆ ଗ୍ରୁପ୍ ହେଇଛି ଏ ଯୋଉ ନୂଆ ପିଲା ଆସୁନାହାନ୍ତି। ଇଏ କଣ ରାହୁଲ୍ ଭାଇ ଆଇଲାଣି ଆର୍ ସିବି ଫ୍ୟାନ୍, ପୁରା ବ୍ୟାଟେଲ୍ ଫ୍ୟାଟେଲ୍ କରିବା ପାଇଁ।
ରସିଦ ଖାନ୍ ରସିନ୍ଦ୍ ଖାନ୍।
ହଁ ପୁରା ବ୍ୟାଟେଲ୍ ଫ୍ୟାଟେଲ୍ କରିବେ ଆଜି ଆଉ।
ଆସନ୍ତୁ ଆମର ସିତେରେ କଣ ଅଛି।
ହଁ। ଆଉ ଏଠି ତ କଣ ଭାନୁ ସାର୍ ଦେଖା ହେଲେ, ସିଏ କଣ ବସିକି ଖେଳୁଛନ୍ତି ଜିମି ସାର୍ ଙ୍କ ସହ।
ହଁ ତାଙ୍କୁ ବା କ୍ୟାରମ୍ ର ଜଣେ ମିଳିଯାଇଚି।
ଓ ମତେ ତ କାଇଁ କହିନାହାନ୍ତି ମିଳିଯାଇଚି।
କହିବେ କଣ କ୍ୟାରମ୍ ସିଏ ଆଉ କାହିଁ ଖେଳୁଚନ୍ତି, ତୁ ନିଜେ ଭାବୁନୁ। ଗୋଟେ ପିଲା ଫ୍ରି ଫାୟାର୍ ଖେଳୁଥିଲା, ଏଇନା କ୍ୟାରମ୍ କାଇଁ ଖେଳୁଚି।
କ୍ୟାରମ୍ ରେ ବି ହେଇଯାଉଛି ଭଲ କଥା।
ସେଇଆ ତ ଭାବୁନୁ ଫ୍ରି ଫାୟାର୍ ଖେଳୁଥିଲା, ଏଇନା କ୍ୟାରମ୍ କାହିଁ ଖେଳୁଚି। ହେଲା କ୍ୟାରମ୍ ରୁ ସେଇଭଳିଆ ମିଳୁଚି ନା।
ହୁଁ।
ମୁଁ କଣ ଶୁଣିଲି ତମ ନିଜେ ଯୋଉ ଇନକମ୍ କରୁଥିଲ ସବୁ ପଇସା ଆଜି ସାରି ଦେଇଚ। କେଉଠି କଣ ଖର୍ଚ୍ଚ କଲ?
ଆକ୍ଚୁଲି ଆମର କୋଚିଙ୍ଗ ପଇସା ବାକି ଥିଲା। ତାପରେ ଘରେ କାମ ଚାଲିଚି ବାପା ଦେଇ ପାରୁନାହାନ୍ତି। ତାଙ୍କର ଆଉ ଲାଗିଗଲା ଗୋଟେ ସପ୍ତାହେ ସାର୍ ମତେ ଦି ଥର ମାଗିସାଇଲେଣି ଆଜିକି କ୍ଲାସରେ ବସିଥିଲେ ଆଉ ଥେରେ ପଚାରିଲେ ମାନେ ଦିନେ ପ୍ ଦିନେ ଛାଡି ଦିନେ ପଚାରୁଛନ୍ତି ତ ଖରାପ ଲାଗିଲା ସାରଙ୍କୁ କଁ ଏମତି କହିବି। ଆଉ ସାର୍ ମତେ ପଚାରିଲେ ଆୟୁଷ୍ ବାବାଙ୍କୁ କହିଥିଲ ଇନ୍ତି ଯୋଉ କହିଲେ ମତେ ଖରାପ ଲାଗିଲା। ତ ମୁଁ କହିଲି ସାର୍ ମୋ ପାଖରେ ଅଛି କିଛିଟା ନେଇଯାଆନ୍ତୁ ଖରାପ ଲାଗିଲା ସାର୍ ଗୋଟେ ଭଲ ଭଲ ସାର୍ ଫେରେ ସିଏ। କଁ କରିଆ ସାର୍ ଯୋଉ ଭଲ ସାର୍ ଜଣେ ଆଉ ଛାଡ ମୋରି ପଢା ପାଇଁ ତ ବାପ ମା ଖର୍ ଚ କରୁଛନ୍ତି ଯେଦି ମୁଁ ସେ ପଇସାଟା ଦିନେ ଦେଇଗେଲେ ଅସୁ ସେ ପଇସାଟା ମୁଁ ରି
ନାଇଁ ରିକ୍ ରିକୋଭରି ଠେଇ କଥା ନାହିଁ ଯେ ନିଜେ ଗୋଟେ ଇନକମ୍ କରୁଥିବ ସେଇ ପଇସାଟା ଗୋ ଗୋଟେ ଦେଇଦବ ଏଇଟା ମାନେ ଗୋଟେ ମ୍ୟାଚୁରୁଟି ଆକୁ ହିଁ ମ୍ୟାଚୁରୁଟି କହନ୍ତି।
ଉଁ ବୁଝୁଛି ଯେ ଯେ ଇନକମଟା ହଉଚି କାହା ପାଇଁ ହଉଛି। ମୋରି ପଢା ପାଇଁ ହଉଛି କି କୋଉଠି ହଉଛ ଭାଇ ଯଦି ସେଇଟା ମୋରି ପ ଢାରେ ଉପଯୁକ୍ତ ହେଲା ତାହେରେ ଏଥିରେ କିଛି ଖରାପ ତ ହେଲାନି ନା ମୋରି ପଢାରେ ମୁଁ ଉପଯୁକ୍ତ ହେଲା। ମୋର ସାର୍ ମାସେ କମ୍ପ୍ଲିଟ କଲେଣି ଦି ମାସ କମ୍ପ୍ଲିଟ କଲେଣି। ତାଙ୍କୁ ମୁଁ ମାସେକେରେ ପଇସା ଦେଲି ତ ଏଥିରେ ଖରାପ କନ୍ ହୁଁ ହୁଁ।
ଗୋଟେ କ କଥାଟେ ଶୁଣ ମୁଁ କହିଲି ଯଦି ନିଜ ପିଛେରେ ଖର୍ଚ୍ଚ କରିବ ସିଏ ଗୋଟେ କଥା ମାନେ ନିଜର ମାନେ ଯେ ସବୁ ମାନେ କଁ ରହିଲା ଅ ଧର ସାର୍ଟ ପେଣ୍ଟ କିଣା ହେଲା କିମ୍ବା ନିଜର ଗୋଟେ ହବି ପାଇଁ ଯାହା ଧର କିଣା ହେଲା ଗୋଟେ ତାପରେ ଆଲତୁପ୍ ଫାଲତୁ ପାଇଁ ଗୋଟେ ଏଇଟା
ହୁଁ ହୁଁ। ହୁଁ ହ ହଉ ଆଉ ସାର୍ ଗୋଟେ ମା ଗିଲେ ଦେଇଦେଲି ଗୋଟେ ମାନେ ଖରାପ ଲାଗିଲା ବାରମ୍ବାର ସା
ହଁ ହଁ ହଉ ସା ସାରଙ୍କୁ ଆଗ୍ ଆକ୍ଚୁଏଲି କହିଆ କଥା ସାରେ କି ଆଉ ଆଉ ମତେ ଦି ତିନ ଦିନ ଟାଇମ୍ ଦିଅନ୍ତୁ। ତ ବାପାଙ୍କର ପେମେଣ୍ଟଟା ଆସିନି ପେମେଣ୍ଟଟା ଆସିଲେ କ୍ଲିୟର କରିଦେବେ ତ ଏମତି କହିଆର ଥିଲା।
ଉଁ ବଟ୍ ମତେ କାଁଇ ଗୋଟେ ଏମତି ଲାଗିଲା ମୁଁ ହଠାତ୍ କି ସାରଙ୍କୁ କହିଲି ତାଙ୍କ ଆଡୁ କହିଲେ। ପ ପଠେଇ ଦେଇଚି ଆଉ ହଁ ମତେ ତ ବାପା ଦେଇ ଉଁ ଦେଇ ଦେଇଦେବେ ମାସ୍ ତ ଏଣ୍ଡ୍ ଆଡିକି ଦରମା ଆସିଲେ ମୁଁ ତାଙ୍କୁଠୁ ଛଅ ହଜାର ଟଙ୍କା ମାଗିବି ଦି ମାସର ର ଗୋଟେ ମାସର ତ ପେଠେଇ ଦେଇଚି ଆଉ ତିନି ହଜାର ଟଙ୍କା ମୋ ପାଖେରେ ରହିଲା ଆଉ ଏମତି ଆଉ।
ଓ ହୋ। ନାଇଁ ମୁଁ ଆକ୍ଚୁଏଲି ଆଗକୁ ଗୋଟେ କଁ ଗୋଟେ ଭାବୁଥିଲି କହିଲୁ ମାନେ ଗୋଟେ ସେଭିଙ୍ଗସ୍ ଆକାର ମୁଁ ଗୋଟେ ଭାବୁଥିଲି। କି ନାଁ ଗୋଟେ ସଞ୍ଚୟ କରି ରଖି ହବ। ମୁଁ ଗୋଟେ ଏ ଆକାରର ଗୋଟେ ଭାବୁଥିଲି ଦେଖିଲାବେଳୁକୁ ହଁ ହଉ ରୁଅ ଛାଡ।
ଅ ହଉ କଣ ପଇସା ଆସିବନି ନା କଣ। ମୋ ଆହୁରି ପ୍ରୋଜେକ୍ଟ ଅଛି ମୋ ସାଙ୍ଗଠୁ ଗୋଟେ ପ୍ରୋଜେକ୍ଟ ମିଳିଛି ମତେ ନୂଆ ସେଥେରେ ଆହୁରି ଅ ଅଛି ମୋର ପଚାଶ ଷାଠିଏଟା କାମ।
ହଁ ହଉ ହଉ ରହିଲୁ ମତେ ଗୋଟେ ଗୋଟେ କଲ୍ କଲ୍ ଆସୁଚି ହାଲୋ ଗୋଟେ କଲ୍ ଆସୁଚି ତ ମୁଁ ରହୁଚି ରହୁଚି ହାଁ।
ଠିକ୍ ଅଛି ହଉ।